କଣ କରୁଚ?
କିଛି ନାଇଁ ବସିଥିଲି, ତମେ?
ହୁଁ ‌।
ତମେ କଣ କରୁଛ କହିଲି?
ମୁଁ ରୋଷେଇ କରୁଚି।
ହୁଁ।
ଆଁ।
କଣ କରୁଚ କହିଲି?
ହଁ ରୋଷେଇ।
ଓ ହୋ।
ଏ ଟିକେ ଘରେ ନାଇଁ ଘରେ ଟିକେ ଆଜି ନାହାନ୍ତି ତ, ତ ମୁଁ ଭାବିଲି କି ସେମିତିରେ ତ ମୁଁ ଅଛି, ରୋଷେଇ ଟିକ ଆଜି କରିଦେବି ବୋଲି ଆଉ।
ହୁଁ ଭଲ ବେଳେ ବେଳେ ରୋଷେଇ କରିବା।
ହଁ ପରା ତୁମେ କରୁନ କି?
ହଁ କରୁଛି ମୁଁ ବି ବେଳେ ବେଳେ।
କଣ କଣ ଆସେ ତମକୁ?
ମତେ ଭାତ, ଡାଲି
ହଁ ଚାହା
ଆଉ କଣ ସେତିକି ହଁ।
ଆଉ
ନାଇଁ ସେତିକି ହିଁ ମତେ ଆସେ। ଆଉ ଅଲଗା ଟିକେ ଟିକେ କରି ଜାଣେ, ବେଶୀ ନାହିଁ ଆଉ। ରୁଟି ବି କରିଜାଣୁଛି ଖାଲି ଟିକେ ବେଲି ଜାଣିବି, ସେକି ଜାଣିବିନି ଆଉ।
ଚେଷ୍ଟା କଲେ ସବୁ ହବ।
ହବ ଯେ କି ଟା ଆଉ କରୁଚି।
ତମେ କରିବ‌?
ନାଇଁ।
କଣ ନାଇଁ?
ଘରେ ଲୋକମାନେ କରୁଛନ୍ତି ତ ରୋଷେଇ। ଯେତେବେଳେ କହୁଛନ୍ତି, ସେତେବେଳେ ଟିକେ ଟିକେ କରିଦଉଛି ଆଉ କଣ ଆଉ।
ଘର ଲୋକ ତ କରୁଚନ୍ତି, ଆଉ ତମେ କଣ ବଢିଆ ଆଉ।
ହୁଁ। ଖାଲି ଯେତେବେଳେ ଟିକେ କଣ ପରିବା କାଟିବୁ ଆଉ କଣ, ଏଇଟା କର ଟିକେ ସେଇଟା ଟିକେ କର ଘରେ କହିଲେ କରିଦେବି ଆଉ କଣ।
ହୁଁ- ହୁଁ ଯାହା ହଉ ଏତିକି ତ କରିଦଉଚ ହେଲେ।
ତମକୁ ତ ସବୁ ରୋଷେଇ ଆସିଛି ବୋଧେ? କଣ କରୁଚ କହିଲେ ଖାଲି, ରୋଷେଇ କରୁଚ କହୁଚ।
ନାଇଁ ମ ସେମିତି ନାଇଁ, ସବୁ ଗୋଟେ ରୋଷେଇ ଥୋଡି ଆସିବ ମତେ ହୁଁ। ଯେତିକି ଆସୁଚି କରୁଚି ଆଉ।
ଆଉ
ଯେତିକି ଆସୁଛି କରୁଛି ଆଉ, ରହୁଛି ଆଉ କଣ ଘରେ ନଥିଲା ବେଳେ ତ କ ଦବା ପାଇଁ ବା ବାଧ୍ୟ ନା ଆଉ।
କରିବାକୁ ପଡିବ ହିଁ ଆସୁ ନ ଆସୁ ଯେମିତି ହେଲେ ବି?
ଭୋକ ଆରୁ ହବ କଉନା ଯା ହେଲେ ବି ତ ଭୋଉତ ଜଣ ପାଇଁ ସିନା କିଏ କିଏ ଆଣିକି ଖାଇଦେବେ। ତାପରେ ତାପରେ ଦେଖ ତ ଘରେ ବି ସମସ୍ତେ ଅଛନ୍ତି। ତାପରେ ନ ରୋଷେଇ କଲେ ବି ସମସ୍ତେ ଖାଇବେ କଣ କୁହ। ବାଧ୍ୟ ରୋଷେଇ କରିବା ପାଇଁ। ଚାଲିଛି ଚାଲିଛି ଚାଲି
ହୁଁ।
ଛି ଆଉ।
ହୁଁ ହଁ ସବୁବେଳେ ରୋସେଇ କଲେ ଭଲ ଯେ ଅଭ୍ୟାସ ଟା ରହିଯିବ ସବୁ। ଧୀରେ ଧୀରେ କ
ତାପରେ ରୋଷେଇ ବି କରିବି। ହୁଁ। ସେମିତି ହେଇ ତ ଶିଖି ଗଲିଣି। ମୁଁ ଏତେ କାହାଠୁ ଶିଖିନି ରୋଷେଇ। ନିଜେ ନିଜେ ହିଁ କରି କରି ଶିଖିଗଲି।
ହୁଁ।
ନିଜେ ଟିକେ କଲେ ହିଁ ଶିଖିପାର ଆଉ ନହେଲେ ଶିଖିପାରିବ
ହୁଁ। ଆଉ କଣ କରୁଛ ରୋଷେଇ ଆଜି।
ରୋଷେଇ କରୁଛି ପରା ଏଇ ଯୋଉ ଏଇଟା ଛାଣୁଚି। ଏଇ ଛାଣିଵି ଏଆଉ ହୁଁ।
ହୁଁ ଆହୁରିି ଆହୁରି କଣ?
ଭାତ ହେଲାଣି ଡାଲି ହେଲାଣି। ଭଜା ବି କଲିଣି ତାପରେ ଏ ଯୋଉ ନାଇଁ ଭାତ କରିଚୁ। ତାପରେ ଭାତ ଖାଇବେ କହିଲେ ତ ଭାତ କରିଦେଇଛି ଆଉ।
ଓହୋ।
ତମର କଣ ହେଇଛି?
ଆମର ପଖାଳ କୁ ଆଳୁ ଭଜା।
ଆଉ
ସେତିକି ତ ଆଉ କଣ? ଆମ୍ବ ସରିଲାଣି ନା ଅଛି?
ନାଇଁ ଏ ଯୋଉ ଗୋଟେ ଗୋଟେ ଯୋଉ ଗାଁରେ କଲମୀ ଆମ୍ବ ନାଇଁ ସେଗୁଡ଼ା ଅଛି ବାକି ନହେଲେ ଆମ୍ବ ସରି ଗଲାଣି ନା।
ହଁ।
ଆମ୍ବ ରହୁଚି କି ଆଉ ଯାହା ତାପରେ ହୁଁ ଯାହା ତାପରେ ରହିଲା ଆମ୍ବ ପ୍ରାୟ ସରି ଆସିଲାଣି।
କଣ କହିଲେ ଏବେ?
ଆମ୍ବ ପ୍ରାୟ ସରି ଆସିଲାଣି କଉ
ହଁ ପରା ସେ ବାରମାସୀ ଆମ୍ବ ଲଗେଇଛ କଣ କହିକି?
ନାଇଁ ସେଇଡ଼ା ଆମର ନାହିଁ ଆମର ସେ କଲିମୀ ଆମ୍ବ ଯୋଉ କହୁଛନ୍ତି ସେଇଟା ହିଁ ଅଛି।
ମିଠା ହଉଥିବ ଆମ୍ବ
ହଁ ସେଇଟା ବଢ଼ିଆ ଲାଗେ ଖାଇବାକୁ ବି।
କଞ୍ଚାରେ ଭଲ୍ ଲାଗେ ନା ପାଚିଲେ ବେଶୀ ଭଲ୍ ଲାଗେ?
ହୁଁ ନାଇଁ ସେରା କଞ୍ଚାରେ ଲଙ୍କ ଲୁଙ୍କା ଲୁଣ ଲଙ୍କା ଲୁଣ ଦେଇକି ଖାଇଲେ ଓଃ କି ଲାଗେ।
ଓଃ ହୋ ତାହେଲେ କଞ୍ଚାରେ ବେଶୀ ଭଲ୍ ଲାଗେ ନାଇଁ କି?
ହୁଁ।
ନାଇଁ କଞ୍ଚାରେ ବେଶୀ ଭଲ୍ ଲାଗେ ଖାଇବାକୁ ତାହେଲେ ନାଇଁ କିଏ କହିଚି?
ହଁ କଞ୍ଚାରେ ତ ମତେ ବେଶୀ ଟେଷ୍ଟ୍ ଲାଗେ କାହାକୁ ମାନେ କାହାକୁ ପାଚିଲାରେ ଭଲ୍ ଲାଗେ କାହାକୁ କଞ୍ଚାରେ ତ ଭଲ୍ ଲାଗେ ମତେ ତ ଇଏ ଆମ ଘରେ?
ହଁ।
ହଁ କରନ୍ତି ଆମ ଘରେ ଆଚାର ଫାଚାର।
କରୁନ?
ନାଇଁ କରନ୍ତି ଆମ ଘରେ ଆଚାର ବଢ଼ିଆ ଆମ୍ବ ଆଚାର ଆଉ ଛୁଇଁ ଛୁଇଁ ତ ଜାଣିଥିବ?
ହଁ।
ଛୁଇଁ ଆଚାର ବି ହୁଏ ଆମ ଘରେ।
ଛୁଇଁ ଆଚାର ବି କରୁଚ ସେଇଟା କେମିତି କରୁଚନ୍ତି?
ସେଇଟା ଯୋଉ ଯୋଉ ଦେଖ ଯାହା ତ ଆମେ ଚୁଇଁ ଖାଇବା। ଆଉ ଯୋଉ ଛୁଇଁଟା ଯୋଉ ବୁଢ଼ା ହେଇଗଲେ ଯୋଉ ଖାଉନୁ ମାନେ ଯୋଉଟା ଟାଣେ ହେଇଗଲା? ସେଟା ବୁଢ଼ା ହେଇଗଲା ବୋଲି କୋହୁଚନ୍ତି ନା?
ଭଲ୍ ଲାଗୁନେଇ ରୋଷେଇ ସେ ଗଲେ ଆହୁରି।
ଆଉ ରୁଷେଇ କଲେ ଆଉ ଭଲ୍ ଲାଗିବ କି ସେ ଛୁଇଁ ଟା ଆଣିକି ତାକୁ ଭଲରେ ଧୋଇକି ପିସ୍ ପିସ୍ କି କାଟି ଦେବେ କାଟି ଦେଇକି ସେଇଟା ସେଥିରେ ଲଙ୍କା ଲଙ୍କା ଲୁଣ ଆଉ ଗୁଡ଼ ମାନେ ମିଠା ପାଇଁ ଦେବା ନା ଗୁଡ଼ ନହେଲେ ଚିନି କିଛି ବି।
ମିଠା ନହେଲେ ଆଉ ଭଲ ଲା
ହଁ ସେଥିପାଇଁ ସେଠେ ସେଇ ସବୁ ହୁଁ ସେ ସବୁ ଦେଇକି ଆଉ ଥରେ ସେଟା କୁ ଭଲରେ ପୁରା ଗୋଳେଇକି ରୋଷେଇ କରିକି ତାପରେ ସେଇଟା ଶୁଖେଇ ଦିଆଯିବ। ସେଟା ଟିକେ ନଷ୍ଟ ନଷ୍ଟ ନ ହବା ପାଇଁ ସେଟା ତେଲ ହୁଁ।
ଶୁଖେଇ ଦିଅନ୍ତି।
ହୁଁ ତାପରେ ନଷ୍ଟ ନ ହବା ପାଇଁ ଟିକେ ତେଲ ତେଲ ସେଠେ ରୋ
ହଁ ହଁ ତେଲ ନ ଦେଲେ ତ ନଷ୍ଟ ହିଁ ହବ।
ହୁଁ ସେଥିପାଇଁ ତେଲ ଟିକେ ଦେଇଦେବେ ତେଲ ଦେଇକି ତାପରେ ସେଟା ଶୁଖେଇକି ରଖିଦେବେ ତାପରେ ତ ସେ ଟା ରହିଲା ରହିଲା ରହିଲା ରହିଲା ଇଚ୍ଛା ହେଲେ ଖାଇବା କଥା ଆଉ। କିନ୍ତୁ ବହୁତ ବଢିଆ ଲାଗେ। ହୁଁ ସେଇଟା ବହୁତ ବଢିଆ ଲାଗେ। ଆଚାର କେବେ ଗୁଡେ ଖାଇବ ତମେ ଖାଇଛ ନା ନାଇଁ ଦିନେ ବି ଦିନେ ବି ଖାଇଛ ନା ନାଇଁ?
ନାଇଁ ମୁଁ ଖାଇନି ମୁଁ ଖାଲି ଆମ୍ବ ଆଚାର ହିଁ ଖାଇଛି।
ଉଁ ହୁଁ ଦିନେ ଖାଇବ ଏତେ ଟେଷ୍ଟ ଲାଗେ ଓ ଓ ପୁରା ମାନେ ଆଉ ତୁମୁକୁ କିଛି ଦରକାର ହବନି।
ହଁ ଆଉ କିଏ କିଏ ଆଚାର ଖାଇଛ? ଆଉ କି କି ଆଚାର ଖାଇଛ କହିଲି?
ଆଉ ଆମ୍ବ ଆଚାର ଖାଇଛି।
ହୁଁ।
ତାପରେ ଯୋଉ
ଆଉ ଗୋଟେ ସେ ବରକୋଳି ଆଚାର
ହଁ ଏଇ ଏଇଟା ଗୋଟେ ବି ବଢିଆ ଟେଷ୍ଟ ଲାଗେ ସେଇଟା ଗୋଟେ ବହୁତ ବଢିଆ ଟେଷ୍ଟ। ସେଇଟା ସେଇ ଆଚରରୁ ଖାଇଛି ଆଉ ଏ ଯୋଉ କଣ ଏଇଟା? ତେନ୍ତୁଳି ସେଟା ବି ଖାଇଛି।
ହଁ ତେନ୍ତୁଳି ଆଚାର କରୁଛନ୍ତି।
ହଁ ତେନ୍ତୁଳି ଆଚାର ବି ବହୁତ ବଢିଆ ସେଇଟା ତ ମୁଁ ଜାଣିଛ ନା। ମାନେ କିଣି କିଣି ଖାଇ ଦଉଥିଲି ଏତେ ଟେଷ୍ଟି।
ଆଉ ତମ ପଟେ ତେନ୍ତୁଳି ହେଲାଣି ନା ନାଇଁ?
ହୁଁ।
ହେଲାଣିି?
ହୁଁ।
ଓହୋଃ।
ତେନ୍ତୁଳି ହେଲାଣି ଲୋ-କ ତେନ୍ତୁଳି ନେଇ ସାରିଲେଣି। ତମ ପଟେ?
ହୁଁ।
ହେଲାଣି?
ହୁଁ।
କେତେ ବଢ଼ିଆ।
ହୁଁ।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
ଆଉ କି କି ଆଚାର ଖାଇଛ?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
ନା ସେତିକି ହିଁ।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
ହାଲୋ?
କଞ୍ଚା ଆମ୍ବରେ ତ ଆଚାର କରନ୍ତି ଜାଣିଥିବ ତମେ।
ହୁଁ ହୁଁ।
ଆଚାର ଗୁଡ଼ା କଞ୍ଚା ଆମ୍ବରେ ବି କରନ୍ତି ଆମ୍ବ ପାଚିଲା ବି ପାଚିଲାରେ ବି କରନ୍ତି। ମାନେ ଯୋଉ ଯାହା କୁ ଯୋଉଟା ଟେଷ୍ଟ ଲାଗେ ସେ ସେଇଟା କରେ ଆଉ। ମତେ ଦିଟା ଯାକେ ଭଲ ଲାଗେ ଦିଟା।
କିନ୍ତୁ କଞ୍ଚା ଟା ଅଧିକ ଭଲ ଲାଗେ । ଟା ଇଏ ହେଇଯାଉଛି ନା ଆଉ।
ହଁ ପାଚିଲା ଟା ଟିକେ ଇଏ ହବ ଆଉ। କଞ୍ଚାଟା ବଢ଼ିଆ ଲାଗେ।
ହୁଁ।
ହୁଁ ଦିନେ ଚୁଇଁ ଆଚାର ଖାଇବ ତମେ ଆ ଜାଣବ କେତେ ଭଲ ଲାଗେ ସେଟା ଚୁଇଁ।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
ମାନେ ଆଚାର ନାଇଁ କି କେତେ କଣ ଆଉ ଗୋଟେ ସେ ଲାଉ ନା ହୁଁ ଆଉ ଗୋଟେ ଲାଉ ନା ଓଉ ଯୋଉ କହୁଛନ୍ତି ସେଇଟା ବି ଆଚାର ହୁଏ।
। ଓହୋଃ। ତମେ ସବୁ ଆଚାର କରୁଛ ବୋଧେ ସବୁ ଜାଣିଛ ଆଉ।
ହୁଁ। ସବୁ ଆଚାର ହୁଏ ବଢ଼ିଆ ଲାଗେ। ତାପରେ ଆଚାର ଟା ହେଲେ କଣ କି ଆଚାର ଦେଇ ଭାତ ବି ଖାଇ ହେଇଯାଏ। ଭାତ ତ ହଉ ରୁଟି ବି ଖାଇଦିଅନ୍ତି। ଆଉ ମାନେ କିଛି ଦରକାର ପଡ଼େ ନି, ମାନେ କିଛି ନ ରୋଷେଇ କରିଥିଲେ ବି ଭାତ ରେ ତମେ ଆରାମରେ ଖାଇ ହଁ ପରା ସେଥିପାଇଁ ମତେ ବଢ଼ିଆ ଲାଗେ। ମୁଁ ଜାଣିଛ ନା ମୁଁ ଖାଲି ଆଚର ବି ଖାଇଦିଏ। ମତେ ମତେ ଭଲ ଲାଗେ ଯେମିତି। ମାନେ ଦୋକାନରୁ କିଣି କିଣି ବି ମୁଁ ଆଚାର ଖାଇଦିଏ।
ହଁ ଏ ଦୋକାନ ଯାହା ବି ମିଳୁଛି ଆମ୍ବ ଆଚାର ବି ବହୁତ ଟେଷ୍ଟି ନାଇଁ କି? ଏ ଟଙ୍କା କିଏ ଆଚାର ମିଳୁଛି।
ହଁ ଟଙ୍କା କିଆ ଯାଇ ଯାଇକି ବହୁତ ବଢ଼ିଆ ଟେଷ୍ଟ। ସେଟା ଛୋଟ ବେଳେ ମୁଁ ବହୁତ ଖାଉଥିଲି ଆଚାର ଆଉ ତେନ୍ତୁଳି ଆମ୍ବ ଏ ଦିଇଟା ଆଚାର ମୁଁ ବହୁତ ଖାଏ।
ହୁଁ।
ହଉ ରହିଲି।
ହଁ।